ହ୍ୟାଲୋ ହ୍ୟାଲୋ।
କଉଠିଛୁ।
ହ୍ୟାଲୋ।
ହ୍ୟାଲୋ।
ହଁ।
କୋଉଠି ଅଛୁ?
ଏଇ ବା ଘର ବାହାରେ ଆଉ ତୁ କୋଉଠି ଅଛୁ କି?
ମୁଁ ଭାଇ ଘରେ ଶୋଇଛି।
ଆ ଶୋଇଚୁ ଆଜି କୁଆଡେ ବୁଲିବାକୁ ଯିବା ନାଇଁ?
ଯିବାିକେ ଯିବା ତୋଟ ଆସିବ
କାଲି କାଲି ଗାଡ଼ି ସାଡ଼ି ଯାଇଥିଲ କେତେବେଳେ ଆଇଲ?
ଆଠଟା ସା଼ ଚାର ଆଠଟା ଆଠଟା ହେଲା।
ଗାଡିରେ କଣ ହେଇଥିଲା?
ଧୀରେ ନୂଆ ସପ
ଚକା ଲାଗିଲା ନା ବ୍ରେକ୍ ସୋର ଲାଗିଲା?
ବ୍ରଚଲୁ ବ୍ରେଚଲୁ।
ତାଙ୍କର ବା ଖର୍ଚ୍ଚ ହେଲା ତିନିଶହ ଟଙ୍କା।
ଓହୋ ସେ ଟାୟାର ଠିକଇ ହେଲା ନା ଆଗୁଛି ଆଉ ଜକରେ
ନାଁ ନା ତା ବ୍ରେକ୍ ସରିଲା କଣ କହିଲୁ ବ୍ରେକ୍ ସରିଲା କିଛି ନଥିଲା ଆଉ ତା ଗାଡି ଆସିଲ ଆସିଲା ଦିନ ଠୁ ବ୍ରେକସୋଲ୍ ଲଗାହେଇନଥିଲା।
ରେଶଵଳ।
ଓହୋ ହୋ ହଁ ହଁ ଡ୍ରମ୍ ଡ୍ରମ୍।
ସେଇଟା ସବୁ ଖାଇକି ସବୁ ଦେଖା ହାଉଉଥିଲା ମାନେ ଲୁହେଡା ଭାଙ୍ଗି।
ସେଟା କୁ କହନ୍ତି ଡ୍ରମ୍ ଟା।
ହଁ ପା।
ଅନା।
ହଁ ବା ଟୋଟାଲି ଆସିଲା ଦିନ ଠୁ ଲଗା ହେଇନି ଆଉ ଗାଡି ଟା ବି କଣ ଧଉନାହାନ୍ତି ନା କଣ। ଗଟା ଧୋଇଇ ନଥିଲଥିଲେ ବୋଧେ।
ଠିକ ଚାଲିଲା ନା?
ହଁ ଏଥର ପ ଠିକ୍ ଠାକ୍ ଚାଲିଛି।
ଓଁ ହୋ। କାଲି ଶା ଆମେ ବନ୍ଧରେ ବସୁ ତମେ ପଳେଇଲ ଆଉ।
ମତେ ଦୀପ ଡାକିଲା କହିଲ ମୁଁ ବାବା ଡାକିଲେଣି ଆସେ ଜଲ୍ଦି ଲେଟ୍ ହେଲାଣି ମୁଁ ଆଉ କଣ କହିବି? ମତେ ବହେ କେଁ କେଁ ହେଲା ତାପରେ ଆଇଲି। ତା ବାବା କଉଠି ଥିଲେ କି କହିଲେ? କହିଲେ ତୁ ଜଲଦି ଆଇ ମୋ ବାବାଙ୍କ ରହିଲେଣି ମତେ କିହିଲା ମୁଁ ଜଲ୍ଦି ଆଇ ଯିବା।
ନା ନା ରାବା ତା ବାବା କୋଉଠି ଥିଲେ କି?
ତା ବାବା ଥିଲେ ବା ଯୋଉ ନାରଣପୁର ରେ।
ଓହୋ ମାନେ ତା ବାବା ସେଠି ଯାଇକି ଯାଇଛି ନା।
ହଁ ହଁ।
ଥିଲେ ନା କଣ?
ହଁ ତାଙ୍କର ବି ସେଇ ନାଗିଲା ଟିକେ ମୋବିଲି ପକେଇଲେ ଗୋଟେ ପୁରୁଣା ମୋବିଲ ଟେଇ। ଆଉ ଗୋଟେ ତା ଆଗ ବ୍ଲେଡ୍ ଭାଙ୍ଗିଲା ଏତିକି ତ ଆଉ।
କାଇଁ ଗ୍ଲାମରଟାରେ ନା ଗୋଡରେ?
ହଁ ଗ୍ଲାମର ଟାରେ।
ଓ ହଁ।
ଆଉ ମିଥୁନ ତ ଅଛି ପୁରା ହାଇଲାଇଟ୍
ହୁଁ ଦୁଡଆ କଣ କରଛ ଘରେ ଶୋଇଛି ନା କଣ?
ଶୋଇଥିଲା ମୁଁ କଲ୍ କଲି କହିଲା ଜିମି ତମ ଆଡ଼େ ଆଉ ଟିକେ ପରେ ଆଉ ମୁ କହିଲି ହଉ ଆସ ଆ କଲ୍ କରିବୁ ଆଉ।
ହଁ ବା ହେଟା
କାଳିଆ ତ ତାର ଡିଉଟି ପଳେଇଛି କାଲି ଯାଇଥିଲେ ନାଇଟି ଆସିବ ଆସିଥିବ। ହୁଁ। ତୋ ନେଟୱର୍କ ନେଟୱର୍କ ପାଉନେଇ ବେ। ପଦା କୁ ପଳେଆ ଟୋଟାଲ ନେଟୱର୍କ ପାଉନି ତୋର। ହ୍ୟାଲୋ।
ଏବେ ଠିକେ ନେଟୱର୍କ ପାଇଲା।
ହଁ ଏଇନା ପା।
ସେତବେଳୁ କଣ ପୁରା କ୍ଲିୟର ହଉନଥିଲା କଥା ରା?
କ୍ଲିୟର ହଉଛି କଟିଆଉଛି ହଉଛି କଟିଆଉଛି ଏଇଭଳିଆ ଆଉ।
ଓ ହୋ।
ସୂପୁନି ଭାଇ ଟା ଘରେ ନା ବେ ଦିଉଟିରୁ ଆସିନେଇଁ।
ଆଜି ଏ କରିକି ଆସିବ କି କଣ କରିବ କେଜାଣି?
ସେଇଆ ବୋଧେ କାଲି ଯାଇଥିଲା ବିରେ ନାଇଡି କରିକି
ହଁ ହଁ ଏ କରିକି ଆସିବ।
ଜୀବନର ତିନି ଦିନ ତାର ଛୁଟି
ଗୋଡ଼ି ଟା ମାଡ଼ି ଦେଇଥିଲି ଆଉ କାଳିଆ ମାରିଦେଲା ବେଳେ ଗୋଇଠାଟେ ମୋ ଆଣ୍ଠୁ ତାକୁ ସେଇଟା ବଥା ହେଇଯାଇଛି ଯୋରେ।
ଆଉ ଯୋଉ କେତେଟା କଲ ତୋର କେତେଟା କଲ ହେଲାଣି ତୋ ଆଡୁ?
ବୋ ଆଡୁ ହେଇଛି ଚାରଟା ପାଞ୍ଚ ନମ୍ବର ପଇଲା।
ସେଟା ତ ମୁଁ କଲ କରିଛି ନା ତତେ।
ଏଟା ମୋର ବି ଗଣା ଯିବନି।
ନା ମାନେ ହଁ ମାନେ ତୋର କେତେଟା ଦେଖଉଛି ଟାସ୍କରେ କେତେଟା କଲ କରିଛୁ?
ଚାରି।
ଚାରିଟା ନା ଆଉ ତତେ ତ କରିଦେବି ମୁଁ
ଚାରିଯେ ଦିଟା ରିଜେକ୍ଟ ଆଉ ଦିଟା ଏଇଭଳିଆ ମାନେ ଗୋଟେ ଅଳ୍ପ ଆଉ ଦିଟା ଅଳ୍ପ ଅଳ୍ ହେଲା ଆଉ ନେଟୱାର୍କ୍ ପାଇଲଣି କଟିଗଲା।
ହେରା ଇଏ ଚଳିବ ପାଞ୍ଚ ସାତ ମିଣ୍ଟ ଉପରୁକୁ ଅଛି ମାନେ ଚଳିବ।
ସେ ଭଳିଆ ହେଇଛି ନା।
କାଲି ବବୁଲ ଭାଇ କରିକି ଲଗ ଇନ କଲା।
କଣ ହେଲା ହେଲା?
ତାର ଆସିନି ଟାସ୍କ ଆସିବ ସେମତି ତିନ ଚାରି ଦିନ ପରେ ବୋଧେ ଆଉ। ପ୍ଲେ ପ୍ଲେ ଷ୍ଟୋରରେ ଅଛି ବା ଆଉ ଗୋ। ପ୍ଲେ ଷ୍ଟୋରରେ ଅଛି ମାନେ ଡାଉନଲୋଡ କଲା ମାନେ ଚାଲିବ ଆଉ।
ଅ ହଁ।
ସେଇଆ ଆଉ ଆଉ ତୋର ଆର ଟାସ୍କରୁ ଆସିଛି ନା ଆସିିନି?
ଆସିନି ବା ଏଇଟା।
ଯୋଉ ଲେଖାଟା ଆସିନେଇ ତାମାନେ!
ଦୀପୁ ଶୁଣିଲେ କେଁ କେଁ ହବ ନନା ହୁଁ ତାକୁ କହିବୁନୁ।
କଣ କହବିନି ତାକୁ ଦିିପୁକୁ?
ସିଏ କୁଆଡେ ଜାଣିବ ବବୁଲୁ କେମେତି ଜାଣିଲା ହୁଁ ସିଏ ତ କଣ ପାଇଁ କି ସିଏ
ତୁ ନ କହିଥାନ୍ତୁ ଯଦି କଲଟା କିଛି ଜାଣିିନଥାଆନ୍ତା ମୁଁ ବି ତାକୁ କହିନଥାଆନ୍ତି ଆଉ କହିଲୁ ମାନେ ତ ସିଏ ଗୋଟେ ଜାଣିବା ଶୁଣିବା ପିଲାଟା ତାକୁ କେମତି ଠକିବି କହୁନୁ ନା ଶଳା ସିସ ସିଏ ଇଏ କରି କରିି କେତେ ଇଏ। ସେ ଜାଣିଦେଲା ଜାଣିଦେଲା କଣ ହେଲା କି ଭଲ ନା ଖରାପେ ଏଇଟା ପ୍ଲେ ଷ୍ଟୋର ଅଛି ଇଟା କୋଉ ଫ୍ରଡ କି ନା। ଭଲ ଆପଟା। ମାନେ ପ୍ଲେ ଷ୍ଟୋର ଟ୍ରଷ୍ଟଟେଡ୍ ଆପଟା ଫୁଣି ଗମେଣ୍ଟ ଇଏ ର ଆଉ ଏଟା ଫ୍ରଡ ହେଇଥିନେ କାଇଁ ପ୍ଲେ ଷ୍ଟୋରରେ ଥାଆନ୍ତା ଏଇ ଆପ ଟା ନଥାନ୍ତା। ସେ ପ୍ଲେ ଷ୍ଟୋରରୁ ଡାଉନଲୋଡ କଲା ତାର ଲକ୍ ଇନ୍ କଲା ଆଉ ହଁ ସିଏ ତାର ଯାହା କରିଆ କଥା କରିବେ ଆମର କଣ ଯାଉଛି।
ଆମେ କାଇଁ ଆଉ କାହାକୁ ଜଣେଇବା ନା କରିବା।
ହଁ। ଆଉ ପାଗୁଳୁ ହଁ ସିଏ ଜାଣିଲେ ତାର ଭଲ ନା ଆଉ। ଜାଣୁ ଆମର କଣଯାଉଛି ଆଉ ଜାଣିବା କଥା ଆମେ କହିବା କଥା କହିଦେଲି ନ କହିନେ ହଁ ନିଜକୁ ଖରାପ ଲାଗିବ କହିଲିିନି ବୋଲି।
ହଁ ହଁ ତ ସିଏ ଇଏ ହେଇଥିନା ଗୋଟେ ଆଉ।
ହୁଁ ତ ଜାଣୁ ଭଲ।
ତୋର କେତେଟା ହେଲାଣି?
ହ ମୋର ବା ତତେ ମିଶେଇକି ବାରଟା ହବ ଯେ କାଲି ବବୁଲୁ ଭାଇ କହିଲା ମତେ ତାକୁ କଲ କରିବା ପାଇଁ ତାକୁ ଗୋଟେ କଲ କରିଥିନି ସେଆକୁ କାଲି କଲ କରିଥିନି ଏମିତି ଗୋଟେ ମିଣ୍ଟ ଭଳିଆ ଗୋଟେ ମିଣ୍ଟ ଖାଲି କଥା ହେନି ମୁଁ କହିନି ଏଇ ଭଳିଆ ଗୋଟେ କଲ୍ କରିବ ତମେ ଦଶ ମିନିଟ୍ ଯୋଉ ନମ୍ବର ଏଇ ଆପ୍ ତାପରେ ଥିବ ଆଗରୁ ଲଗଇନ ହେଇକି କାର୍ୟା ଆଉ ଯାହା ପାଖରେ ଥିବ ଯିଏ ନମ୍ବର ଲଗଇନ୍ କରିଥିବ କଲା ଆଉ କଲ କରିପାରିବ ସିଏ କହିଲା ଓ ଏମିତି କଇଲା ତାପରେ ବସିଲୁ ଟିକେ ସମୟ ତାରେ ପଳେଇଆଇନୁ ଆଉ। ପାଗୁଳୁ ପାଗୁଳା ଫୋନ କରିଥିଲା ତତେ?
ନାଁ ନା।
ଆଉ
ମୁଁ ତାକୁ କଲ କରିଥିନି ସିଏ ଉଠଉନି କଲଟା କାଇଁ? ସିଏ ଟେ ବିଜି ପର୍ସନ ତାକୁ କଲ୍ କଲେ ସିଏ ଟୋଟାଲି କଲଟା ଉଠେଇବନି।
ତ ହେ ତା ନା ଟା ପାଗଳ ସିଏ ଗୋଟେ ପାଗଳ।
ହଁ ଭାଇ ତୁ କଲ କରିବୁ ସିଏ ଉଠଉନି ତା ଆଡୁ ପୁଣି ସିଏ କଲ କରିବ। ପୁଣି କିଛି ସମୟ ପରେ କଲ୍ କରିବ, ତୁ କଲଟା ଉଠେଇକି କହିଦେବୁନି ନାଁ କଣ କରୁଚୁ କି କଣ ନାହିଁ। କେମିତି କଲ୍ ଟା ଉଠେଇ
ରମାବତ ତାକୁ ଦେଇଦେନେ ସେ ଦିନ ରାତି ଗାନ୍ ନାଗିପାତିକି କରନ୍ତା।
ହୁଁ। ଏ ଦୀପୁ ମନା କରିଛି। ଏରା କଣ ପାଇଁ କାହାକୁ ଜଣେଇବୁ ନା।
ହଁ ସେଇ ଗୋଟେ କଥା।
ଏବେ ଟିକି ଦେଇ ମନା କରିଥିଲେ। କଣ ପାଇଁ କାହାକୁ ଜଣେ
ହଁ ବା ଯଦି ଜାଣିଲେ ଜାଣିଲେ ନ ଜାଣିଲେ ନାହିଁ।
ହୁଁ ବବୁଲୁ ନା ବି ମୁଁ ଶୁଣୁଛି ଜଣେଇ ଦବ।
ହଁ ଜଣେଇ ଦଉ କଣ ହଉଛି କି? ନା ଏଟା କଣ ସିଏ ସେଏ ସିଏ କଣ ଗୋଟିଏ ପିଲା କି ଗାଁ ରେ ଜାଣିଛି। ସବୁ ଗାଁ ରେ ପୁଣି ପିଲା ଜାଣିଲେ ନା ନାଇଁ ନା। ସବୁ ଗାଁ ରେ ପାଗୁଳି ଜାଣିଲା ମାନେ କେତେ ବିିଲା ଜାଣି ଜାଣି ବୁଝିଲି ନା। ତାର ସିଏ ଗୋଟେ ଗୋଟ ପିଲା କହିଦେଲେ ଏମିତି ଚାଲିଲା। ଚାଲିଲା ଚାଲିଲା ଇଏ ଆଉ ବର୍ଷ ବେଳକୁ ପୁରା ପୁରି ଟୋଟାଲି ସମସ୍ତଙ୍କ ପାଇଁ ଲାଭଟା ଥିବ କାବାର ନଥିବ ବୋଲି କହିବୁନି। ଆର ବର୍ଷ ଦେଖିନି କେତେ ମାନେ ଦଉଥିଲା। ଗୋଟେ ଟ୍ୟାକ୍ସ ଗଲେ ଚାର ଟଙ୍କା ଚାଳିଶ ପଇସା ଦଉଥିଲା। ଏଇନା କଣ ଗୋଟେ ଟଙ୍କା ନା ଚଉରାଳିଶ ପଇସା ଏମିତି ଦଉଛି। ହ।
ଆସ୍ତେ ଆସ୍ତେ କମେଇଲାଣି ଅଧିକ ପିଲା କରୁଛନ୍ତି ବୁଲି।
ହୁଁ କାହିଁକି ନା ତାର ଯେତିକି ଲୋକ ଆଗରୁ ନଥିଲେ ନା ଏଇ ଆପଟାକୁ ଇ ଚଲେଇବା ପାଇଁ। ଏବେ ଏତେ ଲୋକ ହେଇଗଲେଣି ସେତିି ପଇସା ଦବ ନା। ସେତିି ଭଳିଆ ସମଙ୍କୁ ଡିିବାଇଡି ହେଇଯିବ। ଏଇ ଭଳିଆ ଚାଲିଛି ଆଉ। ତୋର ଦେଖେଇଲାନା ଯୋଉ ଦି ଟଙ୍କା ଆସିନି କିଛି ପେମେଣ୍ଟା।
ଆସିନି ବା।
ଆସିନି ତାହାନେ ତୋ ଟାକ୍ସ ରା ଆସିଲା ପରେ ଆସିବ। ନହଁ ନେ ଏଇଟା ଅଟୋମେଟିକ ଦେଖେଇବ ଦି ଚାରି ଦିନ ପରେ ଆଉ।
ତୋର ଏଟା କେତେ ଦିନି ପରେ ଆସିଲା କି।
ମୋର ଏଟା ଆସିଥିଲା ତିନି ଦିନ ଚାରି ଦିନ ପରେ।
ଏଇ ଟ୍ୟାକ୍ସ ଆସ ସାଇଲେ ପରେ।
ହୁଁ ଟ୍ୟାସ୍ ଟାସ୍ ସରିଲା ପରେ। ତୋର ଏଟା କରିଥିଲୁ କୋଉ ଦିନ କାହନି। ଏଇ ସୋମବାର ମଙ୍ଗଳା ଦିନ କରା ହେଇଥିଲା ତୋର। ମଙ୍ଗଳଳା ଦିନ ତ ନମ୍ବର ଟା ଲଗଇନ କରା ହେଇନି କି।
ମୋର ଆଜି ପାଞ୍ଚ ଦିନ ହବ।
କଉଠି ପାଞ୍ଚ ଦିନ ହବ ଆଜି। ଆଜିିକି ହେଲା କେତେ କଣନି ଚାରି ଦିନ ହେଲା। ମଙ୍ଗଳ ବାର ଦିନଲ ମଙ୍ଗଳବାର ସନ୍ଧ୍ୟା ବେଳେ ତାପରେ ବୁଧବାର ଗଲା। ଆଜି ହେଲା ଗୁରୁବାରେ। ତିନି ଦିନ ହେଲା ବା ଆଜିିକି ତି ତିନି ଦିନ ହେଲା। ମୋର ହେଲାଣି ଏଟା କେତେ ସାତ ଦିନ ଆଠ ଦିନ ହେଲାଣି ଆଜିକି। ମୁଁ ଚାରି ତାରିଖ କରିଥିନି। ଛଅ ଦିନ ସାତ ଦିନ ହେଲା ଆଜିକି ସାତ ଦିନି।
ହୁଁ ସେଇଆ ଆଉ।
ଆ ସେ ସବୁ ଲୋକ ତ କଥା ହଉଛନ୍ତି। ଏଇଟା ଖାଲି ଏଇ ଯୋଉ ଏଇ ୱାର୍ଡ ରାଗେ ଶୁଣିବ ଏରାକୁ। ତାକୁ ପିଲା ହ ତା ଫୋନ କରୁନାହାନ୍ତି। ଫୋନ କଲ ସବୁ ଏଇଥିରେ ଚଲେଇଛନ୍ତି। ଯାହା କଲଟ ଆଉ ଏଇଟା ଯଦି ଡାଇରେକକ୍ଟ ଏଇଟାରେ ଆଉ। ଏଇଟାରେ ଯଦି ଡାଇରେକ୍ଟ ଲାଗିଯାନ୍ତା ମାନେ କଲ୍ ଟା କଣ କହନ୍ତି କହନି। ମାନେ ମିତି ଫୋନ କଲଟା ଲଗବ ସେ ଡାଇରେକ୍ଟ ଉଠାଉଛି। କାରିଆ ଆପ ଥାଉ କି ନଥାଉ ସେମିତି ଆପ ଥା କି ନଥାଉ ଲଗନ୍ତୁ। ଆଗକୁ ଯାଆନ୍ତା ଉଠନ୍ତୁ କଥା ହୁଅନ୍ତୁ। ଆଉ ଏମିତି ଇ କଲା ଖୋଲନ୍ତୁ ନାଇ ସାଙ୍ଗ ମାନଙ୍କ ପାଇଁ। ଯାହାକରେ ଅଛି ଅଛି ଆଉ।
ହଁ ହଁ ହ ତତେ ବବୁଲୁ ଭାଇ ଆଉ କଲ କରିଥିଲେ କି?
ନା। ତାର ଏଟା କଣ କି ଗୋଟେ ଏମିତି ନେଇଗଲା। ସିଏ ଏଇଟା କରିବ ବୋଲି କଣ ମାନେ ଅଛି କି। କହିଲା ଦିଟା ଥାଉ ମୋବାଇଲରେ ଦେଖିବା। ହବ ଯଦି କେତେବେଳେ କଣ ଆସିଲା କରିବା ନହଲେ ନାଇଁ।
ହେରା ସିଏ କରିବନି ସେ ପଢୁଛି। କେତେବେଳେ ଟାଇମ୍ ହବ।
ହୁଁ ତାର ପୁଣି ପୁଅ ଥ ତ ସେ ମିଶର ଏଇଜ ପରେ ଗୋଟେ। ତା ପୁଣି ପ୍ଲେସମେଣ୍ଟ ତାଙ୍କର ଏଇ ବର୍ଷ ହବ ସେ ପୁଣି ଏଇ ବର୍ଷଟା ମିେନି ସେ ପଢିବନା ଆଉ।
ହଁ ସେୟା। ଏଇନା କଉଠି ଯୁ
ମୁଁ ଭାଇ ମନ୍ଦିରରେ ବହିଚି ସେଇଠି।
ଓ ହୋ।
କାଟି ଦେଇକି ଆଉ ଗୋଟେ ତ ଆଡୁ କଲଟେ କର। କେତେ ହେଲା କାଟଦେ କାଟି ଦେଇ
ହଉ ତାହେଲେ ହଉ ତୁ କାଟ ତୋ ଆଡୁ।
ହଉ କାଟୁଛି।